ହଁ
ଭାଇ ନମସ୍କାର
ହଁ ନମସ୍କାର
ଆଉ କଣ ଖବର ଆଜି କଣ ସ ବର୍ଷା ବର୍ଷା ଭାଇ ହଉଛି ନା ଛାଡି ଯାଇଛି
ବର୍ଷା ଛାଡି ଯାଇଛି ତମ ସିଆଡେ ବର୍ଷା ହଉଛି
ନା ଏବେ ଟିକେ ପାଗ ଦେଇଛି ଛୁଆଙ୍କ ଡ୍ରେସ ଲୁଗାପଟା ସବୁ ଛାତ ଉପରେ ଶୁଖେଇକି ଆଇଲି
ଆଛା ଆଚ୍ଛା ଭଲ ଆଉ କଣ ଖାଇଥିଲୁ କଣ ସକାଳୁ
ସକାଳୁ ଆଜି ଇଡଲି ତରକାରି
ଯା ଆଉ ଭଲ ଖାଦ୍ୟ ଖାଇଛନ୍ତି ଆଉ ଆଉ ଦେହ ପା ଭଲ ଅଛି ତ
ହଁ ଦିଅ ପା ଅଛି ସବୁ ଠିକ ଠାକ ଆଉ
ଆଉ ଗାଧଅ ପାଇଁ କଣ ଯୋଜନା କରଛନ୍ତି
ଆଜି ଭାତ ଡାଲି ଜହ୍ନିଆଳୁ ପୋସ୍ତ ଆଉ ଆଳୁ ଭର୍ତା କରୁଛି ଛୁଆ ଟିକେ ଖାଇବେ ତ ଛୁଆ ଖାଇବେନି ଆଉ କଲରା କଲରା ଚିପ୍ସ କରିଛି।
ହଁ
ଏଇ ସବୁ ଆଜି ସୋମବାର ତ ଆଜି ଦେଶୀ ଖାଇବା ସବୁ ଆଉ ସୋମବାର ଆଉ।
ଓ ହଁ ଆଉ ଆଉ କଣ ମଣି କୁହ ଖବର ଆଉ କଣ କୁହ
ଆମର ଏଠି ରାସ୍ତା ଭାଇ ଜାମ କଣ କ ଗାଡି ପୁର ଯ ଆଜି କଣ ପୋଲିସ ଚେକିଂ କରୁଛନ୍ତି ସବୁ ଗାଡି ଗୁଡା ଠିଆ ହେଇଛି ଯାହା ଯିବାକୁ ଭାରି ଅସୁବିଧା ହଉଛି।
ଆଜି ଏତେ କଣ କି
ଆଜି କଣ ମୁଁ ଜାଣିନି କବୁଙ୍ଗ ରାସ୍ତା ପୁ ଛ ଟୋଟାଲି ରୋଡ ଜାମ୍, ବା ଆମର ଏଠି ଆମ ବାଲକୋନି ପୁରା ଦେଖାହାଉଉଛି ତ ରାସ୍ତା ଟା।
ହଁ ହଁ।
ମୁଣ୍ଡା ଯା ଆଜି ମଟ ଯ ନହି
ହଁ
ନଅଟା ବେଳୁ ରାସ୍ତା ଯାମ
ଛ ଆମେ ଆଉ। ଆଉ ଭଉଣି କଣ କହୁଛୁଁ। ହଁ ହଁ ମୋ ଦେହ ବା ଭଲ।
ଆଉ ଖାଇଲନି?
ହଁ ହଁ। ଏଇନା ଖାଇକରି ଉଠିଲୁ।
ଆଉ ତମ ବୋଉ କୁ ଖୋଇ ଖୋଇ ସାରିଲଣି।
ହଁ ବୋଉ ହଁ ବୋଉକୁ ଖୋଇସାରିଲିଣି। ଆଉ ମୁଁ ଉଠିବି ଗାଧୋଇ ଗଲି। ଆଉ ସେ କାମ ସାରିକି ଆସିଲି। ଭାତ, ଡାଲି, ଆଉ ଏ ଛୁଇଁ ଆଳୁ ଭାଜିଲି ଆଉ ବଡିଚୁରା ଆଉ ଖାଇକି ବୋଉ ଖୁଇକିରି- ଏଇ ମୁଁ ଆସିଲି ମୁଁ ଜାଏ ଟିକେ ଲଗେଇ, ଦେଖିିବା କଣ ଭଉଣୀ ପାଖକୁ ଭଉଣୀ କଣ ଫୋନ କରିଥିଲେ କାଲି ମୁଁ ଲଗେଇ ପାଇଲିନି ସମୟ ହେଲାନି।
ଆପଣ ତ ଯେ ଫୋନ କଲା ବେଳୁ ବ୍ୟସ୍ତ ଆଉ।
କଣ କରିବା ବ୍ୟସ୍ତବଳତା ଜୀବନ। ଏକୁଟିଆ ମଣିଷ,
ଟିକେ କାମ ଧନ୍ଦା ଦେଖିବା ପାଇଁ ପଡୁଛି ଆଉ ନାହିଁ। ବୋଉ କାମ ସବୁ କାମ
ତମେ ଦେଖିବାକୁ ପଡୁଛ ଗ ତ ସବୁ। ହବ ତମକୁ କଣ ଦେଖିବାକୁ ପଡୁଛି।
ହଁ। ନିଦ ଜୋର ମାଇଲା।
ହଁ ହାଇ ତ ଆଇଲାଣି। ଆଉ ତମ ସାଙ୍ଗେ ଟିକେ କଥା ହେଇକି ଯାଇକି ଶୁଣିବା ଆଉ। କୁହ!
ଆଉ କଣ କହୁନାହାନ୍ତି। ଆପଣ କଣ କୁହନ୍ତୁ ସବୁ କଣ ଆପଣ। ଆପଣଙ୍କ ଆପଣଙ୍କ ଗାଁ ରେ କଣ ସବୁ ବୁଲାବୁଲି କରିବା ପାଇଁ କଣ ସବୁ ଜାଗା ଭଲ ଅଛି।
ହଁ ଆମ ଗାଁରେ ବୁଲାବୁଲି ଜାଗା ଏତେ ତ କିଛି ନାହିଁ। ଏ ଆଖପାଖ ଯିବାକୁ ପଡିବ ଆଉ ଏ ବଡ ଘରି ପାହାଡ ହେଁ ଆଉ ଏ ଛତିଆ ବଟ। ଆହେ ଯାଏ ଏକ ସେ ଆଖ ପାାଖ ଯାଇକି ବୁଲିବା ଆଉ ଏଠେ ପାଖରେ ଆଉ କିଛି ଏତେ ବାଗ ମାନେ ନାହିଁ ବୁଲାବୁଲି ମାନେ ଭଲ ଜାଗା ନାହିଁ। ବୁଲିବାକୁ ଜାଆନ୍ତି।
ହଁ ତାପରେ ଯୋଉ ଯା ବଡ଼ଭୁମି କୋ ପାହାଡ ଉପରେ ଠାକୁର ଅଛନ୍ତି ନା କଣ?
ହଁ ହଁ। ଏ ପାହାଡ ରେ ଯଜ୍ଞ ହୁଏ, ସେମିତି ବୁଲିକି ଆସିବ ଆଉ ଠାକୁର ନାହାନ୍ତି।
ସେଠାରେ ବଡ ଯଜ୍ଞ ହୁଏ। ମୁଁ ଶୁଣିଥିଲି ବା ବଡଭୁମୁରୀ ପାହାଡରେ ଏଠି କଣ ଗୋଟେ ଯଜ୍ଞ ହୁଏ ବୋଲି।
ହଁ ହଁ। ଯଜ୍ଞ ହୁଏ, ତ କେବେ ଆସି ଦେଖିଛନ୍ତି ଯଜ୍ଞ?
ମୁଁ ଦେଖିନି ଶୁଣିଛି। କେତେବେଳେ ଯିବା ଆଉ ଗଲେ ଆପଣଙ୍କ ଘରୁ ନିଶ୍ଚିନ୍ତ ଯିବି ଆଉ।
ହୁଁ। ଯେବେ ଆସିବା ଆମକୁ ଫୋନ କରୀବେ ଆମେ ତମକୁ ଆଗରୁ ମାନେ ସେଇଭଳିଆ ସବୁ। ଇଏ କରି କରିିକି ରଖିଥିବୁ ଆସିବି ଏଇଠି ବୁଲି
ଆପଣ ଆପଣ ଟିକେ ନେଇକି ଯିବେ ଆମକୁ ବୁଲେଇବାକୁ ଆମେ ଟିକେ ବୁଲିବୁ ଦେଖ ଦେଖିବୁ ଟିକେ ଲୋ ଗାଁ ଟିକେ ବୁଲିବାକୁ ଆମର ଇଚ୍ଛା ଜାଣିଲୁ କି?
ହଁ ଯେବେ ଆସିବେ, ଟିକେ ଆଗରୁ ଫୋନ କରିବେ ଆଉ।
ଆଉ ମୁଁ ଆଜ୍ଞା ଜଣେଇଥିଲ ନା ଆଉ।
ପାଗ ହେଲାଣିି ନା ବର୍ଷା ଫର୍ଷା ଜୋରେ ହଉଚି?
ନା ଆମର ଟିକେ ବର୍ଷା ଏବେ ଟିକେ ସୁ ସଖାଳୁ ଭାଇ ଛାଡି ଯାଇଛି ମୋ ମନ ଭାରି ଖୁସି, କାହିଁକିନା ଲୁଗାପଟା ଟିକେ ଓଦା ମୋଦା ହେଇ ପଡୁଛି, ଭାରି ଅସନା ମସନା ହେଇଚି। ସଫା ସଫି କରିକି ନେଇକି ସବୁ ପ ତାପରେ ବର୍ଷା ଏତେ ଜୋର, ଛୁଆଙ୍କର ସ୍କୁଲ ସବୁ ଆଜି କଣ ଛୁଟି କରି ଦେଇଛନ୍ତି ସରକାର।
ହଁ କାଇଁ ଆଜି ଏତେ ବର୍ଷା ସ୍କୁଲ୍ କଣ ସ୍କୁଲ ଛୁଟି।
କାଲିଠୁ ଯୋଉ କାଲିଠୁ ସମ୍ବାଦ ଟିଭିରେ ଯୋଉ ଦଉଥିଲା। ତା ଦେହରେ କହିଦେଇଛି ପ୍ରବଳ ବର୍ଷା ବୋଲି, ସେଥିପାଇଁ ଆକୁ ସବୁ ପା କାଲି ରାତିରେ ପକେଇ ଦେଇଛନ୍ତି କଲକୁ। ଛୁଟି ବୋଲି, ଦେଖିଲା ବେଳକୁ ଆଜି ବର୍ଷା ଫର୍ଷା କିଛି ନାହିଁ।
ଆଉ ତମ କଥା ଟିକେ ଶୁଭୁନି, ତମେ ଟିକେ ପଦାକୁ ଆସି କଥା ହେଲେ ଭଲ ହୁଅନ୍ତା।
ନା ମୁଁ ତ ଅଛି ଆମେ ତ ତିନି ତାଲା ଉପରେ ଅଛୁ, ପୁରା ଫାଙ୍କା ଆ-ଆମେ ତ
ଆଉ ତିନି ତାଲା ଉପରେ ରହିଲେ, କଥା ତମର ଠିକସେ ଆସୁନି ନା ସେଥିପାଇଁ ମୁଁ କହିଲି।
ବାଲକୁନିରେ ଅଛି ପୁରା ଫାଙ୍କାରେ।
ହଁ- ହଁ।
ଆପଣ ଘର ଭିତରେ ଅଛନ୍ତି କି, ସେଇ ଯୋଗୁ ଶୁଭୁନଥିବ ମୋ କ
ଉଁ ନାଇଁ ନାଇଁ ମୁଁ ପଦାରେ ଆସି ବସିଛି, ପଦାରେ ଆସି ବସିଛି ତମ ସାଙ୍ଗେ କଥା ହଉଛି ଜାଣିଲେ।
ହଁ- ମୁଁ ପା ପୁରା ବାହାରେ ଆଜି ପାଗ ଟା ବଢିଆ କରିଛି, କିନ୍ତୁ ଖରା ଟିକେ ଟିକେ ହଉଛି। ତାପରେ
ଭଲ।
କଣ ଟିକେ ଟିକେ ହଉଚି, ବଢିଆ ଲାଗୁଛି।
ଭଲ ପାଗ କରିଚି ଆଜି।
ଆମର ଏଠି ଗୋଟେ ସଜନା ଗଛ ଅଛି, ପ୍ରବଳ ଛୁଇଁ ହେଇଚି।
ପ୍ରବଳ ଛୁଇଁ ସେଠି କା ଛୁଇଁ କା, ଆମକୁ କେତେବେଳେ କହୁନାହାନ୍ତି ଆମେ ଯାଇଁକି ଆଣନ୍ତୁ।
ଆପଣ କେତେବେଳେ ଆସିଲେ ମୁଁ ଦେବି ନା ଆଉ। ଆପଣ ତ୍ ଆସୁନାହାନ୍ତି ମୁଁ ବି ଯାଇପାରୁନି।
କୋଉଠି ତମେ ଆମ କଥା ମନେ ପକଉଚ କାଇଁ?
ଗଲେ କେତେବେଳେ ନେଇକି ଯିବି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ କେତେବେଳେ ଆସିଲେ ନେଇକି ଆସିବେ ଆଉ। ଆଉ କଣ ଭାଇ ଆମ ଭାଇ କଣ କରୁଛନ୍ତି, ତାଙ୍କ ଖବର କଣ କୁହନ୍ତୁ?
ଭାଇ ତାଙ୍କ କାମରେ ଯାଇଛନ୍ତି ଆଉ, କମ୍ପାନୀ ଚାକିରି ତ ସବୁବେଳେ କାମ କରିବାକୁ ପଡୁଚି ଆଉ।
ଓ ହୋ।
ଏଇ ତା ତାଙ୍କର ଏଇ ଟିଭି, ଟିଭି ଯୋଉ ଲାଇନ ନୁହଁ କେବୁଲ କନେକ୍ସ ନ୍ ତାଙ୍କର ସେ ପିଲା ରଖିଛନ୍ତି ଆଠ ଦଶ ଜଣ। ସବୁବେଳେ କାମରେ ଯିବାକୁ ପଡୁଛି। ଏଇନା ଆସିବେ ଖାଇଆକୁ, ଫୁଣି ଆସିଲେ ଫୁଣି ଯିବେ ରାତି ଏଗାରଟା ବାରଟା ବେଳକୁ।
ଆଚ୍ଛା ଆଉ ପୁଅ, ପୁଅ ଆସିଲେଣି ସ୍କୁଲୁରୁ ଆସିଲେ ନା ଘରେ ଅଛନ୍ତି?
ପୁଅ ଗୋଟେ ରଥ ବନେଇଛି, ଏଇ ଯୋଉ ଜଗନ୍ନାଥଙ୍କର ଜାଣିଲେ। ନିଜେ ହାତରେ ତିଆରି କରିଛି। ହଁ ନିଜ ହାତରେ ତିଆରି କରିଚି, ରଥ ବନେଇଚି ବହୁତ ସୁନ୍ଦର ହେଇଛି ରଥ।
ଯା ହଉ ବହୁତ ଭଲ, ନିଜ ହାତରେ ସେ ର
ସେ ଯେତେବେଳେ ଯେକୌଣସି ଓଷା
ତମେ ତାକୁ ଶିଖିଲ ନା, ଗଢିଛି ମାନେ ପ୍ରତିିବର୍ଷ ରଥ ଗଡ଼େ ନା! ଏଇ ବର୍ଷ ରଥ ଗଡିଛି?
ପ୍ରତିିବର୍ଷ ର-ରଥଯାତ୍ ଆତ୍ରା ଆସିବା, ରଥଯାତ୍ରା ଆଗରୁ ସେ ବନେଇ ଦିଏ ରଥ।
ହଁ ହଁ ହଏ-ଅ ରଥଯାତ୍ରା ଆଗରୁ ଆସିବା ଆଗରୁ, ସିଏ ବନେଇ ଦିଏ।
ହଁ, ରଥ ବନେଇବ, କପଡା ଫପଡା ନୂଆ କପଡ଼ା
କଣ କି, ତମେ ଟିକେ ଦୂରେଇ କଥା ହେଲେ ଭଲ ହଅନ୍ତା, ସେଠି ଛୁଆଙ୍କ କଥା ଟିକେ ଉଁ କୁଟ କୁଟ ପୁ
ହଁ, କୁହନ୍ତୁ ଆଜ୍ଞା ଟି
ହଁ, ଆଉ ତମେ-ଏ ଆଉ ଏ ବର୍ଷ ରଥଯାତ୍ରା କୋଉଠି କଣ ଦେଖିବାକୁ ଯିବେ? ନା ଏଇ ପାକ୍ ପାଖ ଆଖରେ କଉଠି ଅଛି ନା ସେମିତି କିଛି ରଖିନାହାଁନ୍ତି! କୋଉଠି ଯୋଜନା ଯିବା ପାଇଁ?
ପୁରୀ କି ଯିବା ତ ଆମ ଭାଗ୍ୟରେ ଜାଣିଲେ ପୁରୀ ପୁରୀ।
ହଁ, ପୁରୀ ପୁରୀ କଣ ଯିବେ? ର
ଉ ପୁରୀ ଯିବ ଆମେ ଛୁଆ ଛଆଙ୍କୁ ନେଇକି ଜାମ୍ ରେ ଯାଇହବନି। ଏଇଠି ପାଖ ପାଖ କୋଉଠି ଟିକେ ଦେଖିବା ଆଉ। ଏଇଠି ଆମର ଗୋଟେ ଜଗନ୍ନାଥ ମନ୍ଦିର ଅଛି ପାଖରେ, ସେଇଠି ଯିବୁ ଟିକେ ଦେଖିବା ପାଇଁ ଆଉ।
ଆଉ, ଯାହା ହଉ ଭଲ। ସେ ପାଖିରେ ଯେ ମନ୍ଦିର ଆଙ୍କେ ମାନେ ଯା ଦର୍ଶନ ଟିକେ କଣ ଖାଲି ଯୁଁ କରଦେଇ ଆସିବା କଥ
ଟିକେ ହାତ ମାର ହାତ ମାରି
ଆଜି! ଆଜି ସୋମବାର, ଆଜି କଣ ମାନେ? ଅରୁଆ ଫରୁଆ କରିଛନ୍ତି ନା ଉଶୁନା?
ଆ ମୁଁ ସୋମବାରେ ଉଷୁନା ଖାଏ, ଅରୁଆ କରେନି।
ହଁ।
ସୋମବାର ପଡୁନି, ସାଧା ସବୁ ଆଜି ଆଉ।
ହ। ଆଉ, କେବେ ମାନେ ଗାଁକୁ କେବେ ଆସୁଛନ୍ତି? ମାନେ ମାନେ, ଏବେ ଆଉ ଆସିବାର କିଛି ନାହିଁ?
ଆପଣ କୋଉଠି ଅଛନ୍ତି? ପବନ ଖାଲି ବାଡଉଛି।
ହଁ, ହଁ, ପବନ ତ ଜୋର ଦଉଛି, ଏଆଡ ବା ପାଗ ଟିକେ କଲା ତ! ସେ ପବନ ଫବନ ଜୋର ଦଉଛି।
ପାଖରେ ନଈ ଅଛି ନାଇଁ କି?
ହଁ, ହଁ ପାଖରେ ନଈ। ତମ ଆମେ ନଈ ଆସଛନ୍ତି ଆସିଛନ୍ତି, ଦେଖିଛନ୍ତି ନଈ?
ମୁଁ ନଈରୁ ଯାଇଛି, ସେଠି ବୁଲାବୁଲି କରିକି ଯାଇଛି, ଆମର ସେଠି ବନ୍ଧୁ ଘର ତ! ମାମୁଁର ଆମ୍ କୁ
କେବେ ଗାଧା ଗାଧି କରିଛନ୍ତି ସେ ନଈରେ?
ନଈରେ କେତେ ମଜା! ମୋର ମାମୁଁଘର ର ସବୁ ସାଙ୍ଗସାଥି ଅଛନ୍ତି, ଆମେ ମିଶିକି ସବୁ ନଈରେ ଗାଧଉ ସଫା କରୁ। ତା'ପରେ ନଈ ପାଣି ଆମେ ଆଣୁ ସେଥିରେ ଭାତ ଭଲ ପଖଳା ହୁଏ ତ, ଆମ ମାଇଁ ଦିଅନ୍ତି। ଦେ ଗୋଟେ ଗରା ମୁଁ ନେଇକି ଆସେ ନଈରୁ ପାଣି କାଢ଼ି
ଯାଉ ସବୁ ତମେ ସବୁ ଆସିକି ରହି ଟା ଗୁରୁ ନୁହଁ। ସାଙ୍ଗ ସାଥି ସେ ଯୋଉ, ଏଠି ଯଉ ସାଙ୍ଗ ତମ ମାମୁଁ ହର ସାଙ୍ଗସାଥି ସେଠି, ଫୋନ୍ ଫୋନ୍ କରୁ ତମ ମାମୁଁହର ସାଙ୍ଗରେ ସେ ଫୋନ୍ ଫାନ୍ କରୁଛନ୍ତି ନା ଆଉ ଫୋନ୍ ଫାନ୍ କରୁନାହାଁନ୍ତି?
ହଁ, ମାମୁଁ ଭାଇ କରେ ମାମୁଁ ପୁଅ ଭାଇ ଫୋନ୍ କରେ, ଆଉ ସାଙ୍ଗସାଥି ସବୁ ବାହା ହେଇଗଲେଣି। ଯେଝା ଇଏରେ ଯେଝା ଗଲେଣି। ଜାଣିଲେ! ଯେଝା ସଂସାରେ ତାଙ୍କୁ ଆଉ ଟାଇମ୍
ସମ ଆଉ, ସମୟ ଆଉ ରହୁଛି। ସମ ବୟସ ଆର ଆର ପିଂ ଘର ଲୋକ ବୁଝୁଛନ୍ତି, ବାହା ହେବେ ଆଉ କଣ ବସିବେ? କେତେ ଦିନ, କେତେ ଦିନ ବସିବେ?
ଉଁ ହ। ଗଲେ ଟିକେ ମାମୁଁ ଘରକୁ, ଏବେ ମାମୁଁ ଘରକୁ ଯାଇଥିଲି ମାାଇଁକି ଦେଖି ଖିଆକୁ, ଟିକେ ସବ୍ ଦେଖା ହେେଲେ ସବୁ ଭଲ ଲାଗିଲା, ଟିକେ ବୁଲାବୁଲି କରିକି ଆସିଲୁ। ସବୁବେଳେ କଣ ଯାଇ ହଉଚି। ଶାଶୁଘର ଛୁଆ ପିଲା ଭଲ ମନ୍ଦ ସବୁ ଦେଖିବାକୁ ପଡୁଚି।
ହଁ ହଁ ତ ବାହାସା ହେଲ ଶାଶୁଘର ହଁ କେତେବେଳେ ଫାଙ୍କା ମିଳିଲେ ଆସିକି ଯିବେ ଆଉ କଣ। ସବୁବେଳେ ଏମିତି ବ୍ୟସ୍ତ ରହିଲେ ଆଉ ସମିତି କିଛି କିଛି ଯେ ସମୟ ଦବନା ଆଉ ନା ସବୁ ବନ୍ଧୁ ବାନ୍ଧ ସବୁ ଭୁଲିିଭାଲି ଯିବ ନା କଣ?
ହଁ ପରା ଆମେ ଯାଉନୁ ବୋଲି ଆମ ଯୋଉ ଭାଇ ଟି ମନ ଦୁଃଖ କରୁଚି କେତେବେଳେ ଆସୁନ। ଯାଇଚି ଏବେ ଯାଇଥିଲୁ ପା।
ଭାଇ କିି ଜୋରେ ଆଉ ଶୁଣନ୍ତୁ ଭଉଣୀ ମୋତେ ଜୋରେ ନିଦ ଆସିଲାଣି। ତୋମେ ରୁହନ୍ତୁ କେ ଯ ଫାଙ୍କା ହେଇକି କଲ୍ କରିବେ ନା କଣ କହୁଛନ୍ତି?
ହଁ ଯାଆନ୍ତୁ ଆପଣ ଶୋଇବେ ମୁଁ କେତେବେଳେ ଫାଙ୍କା ହେଲେ କରିବି ଆଉ।
ହଉ ରଖନ୍ତୁ। ହଁ, ହଁ।
ହଉ କଲ୍ କାଟ।
ରଖନ୍ତୁ ହାଲୋ।